ହ୍ୟାଲୋ ।
ଜୟ ଜଗନ୍ନାଥ ।
ଜୟ ଜଗନ୍ନାଥ ।
ଆଉ କଣ ସବୁ ଭଲ ଅଛନ୍ତି?
ହୁଁ ଭଲ ଅଛି, ଆପଣ ଭଲ ଅଛନ୍ତି?
ଆଜ୍ଞା ମୁଁ ଭଲ ଅଛି ।
ଖାଇସାରିଲେଣି?
ହଁ ଏବେ ଆକା ଖାଇକି ଆସିଲି ।
କଣ ଖାଇଲେ?
କଣ ଏମିତି ଆଉ ଏପଟେ ଭାତ, ଡାଲି ତାପରେ ଆଳୁ ଭଜା ଆଉ। ଆପଣ ଆପଣ ଖାଇଲେଣି ନା ନାହିଁ?
ହଁ ଖାଇ ସାଇଲିଣି।
ତମ ସେପଟେ କଣ କଣ ହେଇଥିଲା ରୋଷ ଇ କଣ? ରୋଷେଇ କଣ ହେଇଥିଲା ଆପଣଙ୍କ ସେପଟେ କଣ?
ଆଜ୍ଞା।
ଏ-ଏ ଆଉ ବର୍ଷା ବର୍ଷା ହଉଛି ନା ନାଇଁ ଆପଣଙ୍କ ଆଡେ?
ଏପଟେ ତ-ଅ-ଅ-ଅ-ଅ-ଅ ସେମିତି ଆକା ଟିକେ ଟିକେ ଝିପି ଝିପି ବର୍ଷା ହଉଚି। କମ ଏକା ଏଥର ତ ମରୁଡି-ଇ-ଇ-ଇ ବହୁତ, ନାଇଁ ଏବେ ହେଉନି।
ହୁଁ ଆସଛିି ନା ସେ ହ
ହୁଁ ହୁଁ ଦିନ ବେଳା ଟିକେ ହେଇଥିଲା ଏବେ ହେଇନି।
କେତେ ଡ଼ିଗ୍ରୀ ରହୁଛି ତଥାପି ତାପମାତ୍ରା?
ତଥାପି ତାପମାତ୍ରା କେତେ ଟ୍ୱେନ୍ଟି ଫାଇବ ନା କଣ ଟ୍ୱଣ୍ଟି ଥ୍ରି ରହୁଥିବ।
ଟ୍ୱେଣ୍ଟି ଫାଇଭ ପଚିଶ ଛବିଶ ଏତେ କମ୍।
ହୁଁ।
ଗରମ ହଉନି ଏବେ ଆଉ।
ଏପଟ ପ୍ରବଳ ଖରା ପ୍ରବଳ ହଉଛି।
ଆପ ତାପମାତ୍ରା ଏତେ କମ କେମିତି ଅଛି।
ସେଟା ତ ମୁଁ-ମୁଁ-ମୁଁ-ମୁଁ କହିପାରିବିନି କିନ୍ତୁ ପ୍ରବଳ ଗରମ ହଉଛି ଘର ଭିତରେ ବା କୋଉଠି ଆସିଲେ ଟିକେ ଏବେ ଟିକେ ଥଣ୍ଡା ରହୁଛି ବାହାରେ ସବୁ ବୁଲାବୁଲି ସମସ୍ତେ ବାହାରେ ଆକା ଶୋଇଛନ୍ତି।
ହ ହୁଁ ହୁଁ, ଆଉ ଘରେ ସମସ୍ତେ କେମିତି?
ହଁ ସମସ୍ତେ ଭଲ ଅଛନ୍ତି ଘରେ ବି।ଆପଣଙ୍କ?
ହଁ ଘରେ ଭଲ ଅଛନ୍ତି।
ହ। ଏଥର ରଜ ପର୍ବ କେମିତି କଣ ହେଲା ଟିକେ କୁହନ୍ତୁ ଟିକେ ତମ ସେପଟେ।
ହଁ ଆମର ତ ଏପଟେ-ଏ-ଏ ଭଲସେ ପାଳନ ହୁଏ କଣ କହିବୁ। ସେଇଆ ଯାହା ଆମର ଓଡିଆ ମାନଙ୍କର ଯାହା ଥାଏ। ହଁ
ମୁଁ ଏବେ
ଆଉ କଣ ନିଜେ ରୋଷେଇ କରିଥିଲେ?
ହଁ ନିଜ କରେ ନିଜ ଜାଗା ହଁ। ହଁ। ଶିଖି ଯାଇଛି ଜଣ ଏକ ଏକ ରହୁଛି ନା।
ଅ-ହ।
ଏପଟେ ପଢାପଢି ଚାଲଚି ବାହାରେ ରହିି ପଢାପଢି ଚାଲିଛି।
କଣ ପଢୁଥିଲ?
ହୁଁ।
କଣ ପଢ଼ୁଥିଲ?
ପ୍ଲସ୍ ଥ୍ରୀ।
ଓକେ-ଓକେ।
ହୁଁ।
ଆର୍ଟସ ନା ସାାଇନ୍ସ।
ମୋର ଆର୍ଟସ।
ଓ ହୋ। ହଉ।
ଆପଣ ଆପଣଙ୍କ କଣ?
କଣ?
ଆପଣ କଣ କରୁଛନ୍ତି ଆପଣ କଣ କରୁଛନ୍ତି?
ମୁଁ ବି ଗୋଟେ ପଢ଼ାପଢ଼ି କରୁଛି ଆଉ।
ଏବେ କଣ ପଢୁଛନ୍ତି?
ଏମତି କିଛି ନାହିଁ, ଗଭଣମେଣ୍ଟ ପିଜି କରୁଛି ମୁଁ।
ଉଁ ହୁ।
ଆଉ ପାଣିପାଗ କେମିତି କଣ ତମ ପଟେ?
ଏପଟେ ତ ଖରା ହିଁ ହେଇଥିଲା ବର୍ଷା ହେଇନି। ବହୁତ ଗରମ ହଉଛି ଖରା ବର୍ଷା ବି ହେଇନି।
ହୁଁ। ଏପଟେ ଟିକେ ଟିକେ ଏକା ବର୍ଷା ଏଇଥର ତ ମରୁଡି ଚାଷ ବାସ ବି କମ ତମର ସେପଟେ କେମିତି ଚାଷ ବାସ କଣ?
ଏବେ କିଛି ହେଇନି ହବ ଆଉ ସବୁ ଆଉ ଧୀରେ ଧୀରେ ଆଉ
ହୁଁ-ହଁ। ଏପଟେ ବି ବର୍ଷା ତ ହଉନି ଚାଷ ବି କମ ହଉଛି କା କାହାର କେମିତି ଚାଲିଛି ଚାଷ ବାସ। ହୁଁ ଠିକ୍ ସେଟା ବି ଠିକ୍।
ଆଉ ପଢାପଢି କେମିତି ଚାଲିଛି କଣ?
ପଢ଼ାପଢ଼ି ଚାଲିଛି
ହୁଁ।
ପଢ଼ାପଢ଼ି ତ ଠିକ୍ ଠାକ୍ ଚାଲିଚି।
ହଁ କୁହ। ରୋଷେଇ ତାହାଲେ ସବୁ ଆସୁଛି।
ହୁଁ ଜଣେ ଏକା ରହିଲେ ତ ସେ କରିବାକୁ ବାଧ୍ୟ। କରିବାକୁ ପଡୁନା ନହେଲେ ଏଟେ ଭୋକରେ ସବୁ କିଛି କରିହବନି ନହେଲେ
ଯାହା ହଉ ଭଲରେ ରୋଷେଇ ବାସ ଶିଖିଚ।
ହଁ। ବାହାରେ ରହିକି ଏଗା ସବୁ ଶିଖିଚି ରୋଷେଇ ଫୋଷେଇ।
ହଁ।
କଣ ଗୋଟେ ଘରେ ରହୁଛନ୍ତି ନା ବାହାରେ ରହିକି ପଢାପଢି?
ହଁ ମୁଁ ବି ବାହାରେ ରହୁଛି।
ହୁଁ ହୁଁ। ମାନେ କେତେ ଜଣ କଣ ରହୁଛନ୍ତି ସେଠି?
କଣ?
କେତେ ଜଣ କଣ ରହୁଛନ୍ତି ସେଟା ହି କହୁଛି।
ଏମତି ହଷ୍ଟେଲ ଟା ନା। ଆଉ ଜମା ତିନ ଚାର ତିନ ଜଣ ଆଉ ହୁଁ।
ହୁଁ ହୁଁ।
ଆମେ ବି ସେଇ ନିଜେ ରୋଷେଇ କରିକି ଖାଉଛୁ କଣ ବାହାରୁ ଖାଇଲେ ଦେହ ଖରାପ ହେଇଯାଉଛି। ନିଜେ ରୋଷେଇ କରିଆକୁ ବାଧ୍ୟ ଆଉ।
ହୁଁ ଦେଖିବାକୁ ଗଲେ ବାହାରୁ କିଛି ଖାଇବା କଥା ନୁହେଁ। ଏବେ ଆଜିକା ଡେ ଡେଟରେ।
ହଁ ବାହାରୁ ବି ଏବେ ସବୁ ଜିନିଷ ହ ବହୁ ଠିକ ସେ ମେଣ୍ଟେନ କରୁନାହାଁନ୍ତି କିଛି ନାହିଁ।ପଇସା ବି ଅଧିକ ନେଇ ଯାଉଛ ନ୍ତି।ଖାଇବା ଠିକ ସେ ଦଉନାହାଁନ୍ତି ଦେହ ଖରାପ ହଉଛି।
ହୁଁ ହୁଁ।
ଗ୍ୟାସ ପ୍ରୋବ୍ଲେମ ବି ଏବେ ଚାଲିଥିଲା ନା ସେ ଯୋଉ ଇଏ
ଆଉ ହୁଁ ବାହାରୁ ବାହାରୁ ଖାଇକି ଗରମ ପାଇଁ ଅଧିକାଂଶ ଗ୍ୟାସ ପ୍ରୋବ୍ଲେମ ହଉଛି।ତ ସେଥିପାଇଁ ବାହାର ଜିନିଷ ଅଧିକାଂଶ ଖାଇବା କଥା ନୁହଁ।
ହଁ।
ଘରେ ନିଜେ ରୋଷେଇ କରିକି ଖାଇଲେ ଦେହକୁ ଭଲ ତା ପାଇଁ।
ଆଉ କଣ କୁହ?
କଣ ସେପଟେ?
ଘରେ ତମର ସବୁ କିଏ କିଏ ରହୁଛନ୍ତି?
ମୋର ବାପା ମା ତାପରେ ସାନ ଭଉଣୀ ଗୋଟେ ତାପରେ ମୁଁ ଆଉ।
ହୁଁ ହୁଁ। ଆଉ ସାନ ଭଉଣୀ କଣ ପଢ଼ାପଢ଼ି କରୁଛନ୍ତି?
ହଁ।
ହୁଁ କଣ ପଢୁଛନ୍ତି? କଣ?
ଟେନ୍ଥ ହେଲା ଏବେ
ଓହୋ ସାନ ତାହେଲେ ନା।
ହଁ।
ହଉ। ହୁଁ ବାହାରେ ଅଛନ୍ତି ବୋଧେ?
ହଁ ଘର ଭିତରେ ତ ପ୍ରବଳ ଗରମ ହଉଛି ରହି ହଉନି ବା। ଘରେ ଏମତି ଟିକେ ଅସୁବିଧା ରହୁଛି ଏଇପଟେ।
କେତେଟା ଏମତି ପର୍ଟିକୁଲାର କେତେଟା
ହୁଁ। ତାପରେ ଘର ଭିତରେ ଗରମ ହେଲେ ବାହାରେ ଶୋଇଲେ ବାହାରେ ଶୋଇବା ପାଇଁ ବି ଡର ଲାଗୁଚି।
ହୁଁ।
କେତେ ବି କେତେ କଣ ଜୀବଜନ୍ତୁ ବାହାରେ ବୁଲଛନ୍ତି ହୁଁ।
ରାତି ହେଲେ ଟିକେ ଥଣ୍ଡା ଲାଗୁଥିବ ଯେ।
ହଁ ରାତି ହେଲେ ଟିକେ ଥଣ୍ଡା ଲାଗୁଛି।
ହଁ।
ହୁଁ ଆପଣ ଆପଣ ଘରେ ଭିତରେ ଏକା ଥିବେ।
ହଁ ଘରେପ ରାତି ହେଲାଣି ନା ବାହାରକୁ କିଏ ଯିବ।
ହୁଁ ସେଟା ବି ଠିକ୍। ଗାଁ ଗହଳିରେ ଚଳି ଯାଉଛି। ବାହାରେ
ବାହାରେ ବାହାରେ ରହିଲେ ତ
ହୁଁ ଥର ଖରା ଛୁ
ଗରମ ଲାଗୁଚି ଭାରି ଜୋରେ। ଖରା ଛୁଟି ଆମର କଣ। ପାଠ ପଢାପଢି ସବୁ ଖରା ଛୁଟି ଆଉ କଣ। ଗରମ ତ ଯୋଉ ଭଳିଆ ହଉଥିଲା। ହଁ ବୁଲା ବୁଲି କୁଆଡେ ଯାଏନି ଗରମ ହଉଥିଲା ନା। ଏତେ ଖରାରେ କୁଆଡେ ଯିବ।
ସେଇଟା ବି ସତ କଥା। ଅଂଶୁଘାତ ତ ହେଇ ହେଇଯିବ। ଖରା ଯୋଉ ପ୍ରକାର ହଉଛି।
ଖରା ବହୁତ୍ ଜୋରେ ହଉଛି ନା। ମାନେ ବାହାରକୁ ବାହାରି ହିଁ ହଉନି। ଏତେ ଗରମ ଲାଗୁଛି।
ଏଭଳିଆ ଖରାରେ ବାହାରକୁ ବାହାରକୁ ବାହାରିବା ପାଇଁ ବି ଡର ଲାଗୁଛି।
ହୁଁ। ବାହାରକୁ ବାହାରିଲେ ପୁଣି ଅଂଶୁଘାତ ହେଇଯିବ।
ହୁଁ ଗରମ ପାଣି ଯେମିତି ଖରା ଯେମିତି ହଉଛି।
ଗରମ ହଉଛି କୁଆଡେ ଯିବାକୁ ବି ଇଚ୍ଛା ହବ କି? ଏତେ ଗରମ ଝାଳ ହୁଏ। ଦିପଟ ତ ବାହାରକୁ ବାହାର ହିଁ ହଉନି। ସନ୍ଧ୍ୟାବେେଳେ ତ ପବନ ଫବନ ହେଲେ ସିନା ବାହାରିବ।
ହୁଁ ହୁଁ ଆମର ଏପଟେ ଆମର ଏପଟେ ଗାଁ ଗହଳି ନା। ଗ ଛ ପଛର ଅଧିକ ଟିକେ।
ହୁଁ ହୁଁ।
କିଏ ଗଛ ତଳେ ବସିଥିବ। କିଏ କୁଆଡେ କଣ କରୁଥିବ ଆଉ।
ହଉ ଗଛ ବି ଲାଗିଲେ ବି ପବନ ହଉଛି ଆଉ ଟିକେ ଟିକେ ଆଉ ଭଲ ଗରମ ପ୍ରବଳ ଆଉ କଣ ହିଁ କରିପାରିବା।
ହୁଁ ଘର ପାଖରେ ଗଛ ଥିଲେ ତ ଆହୁରି ଭଲ।
ହୁଁ ଗଛ ଲଗେଇବା କଥା। ଲୋକମାନେ ସିନା ହାଣି ଦଉଛନ୍ତି। ଗଛ କେହି ଲଗୋଉ ନାହାଁନ୍ତି କିଛି ନାହିଁ। ସେ ସେଥିପାଇଁ ଆମର ହୁଁ ଜଳବାୟୁ ଏମିତି ହୋଉଛି। ନହଲେ କଣ ଆଗୁରୁ ତ ଠିକ୍ ଠାକ୍ ଥିଲା।
ହୁଁ ସେ ଗଛ କାଟିବା ପାଇଁ ତ ଆମର ଏବେ ମରୁଡି ବର୍ଷା ବି ଭଲରେ ହୋଉନି।
ହଁ ସେଇଆ।
ହୁଁ। ହଉ ହଉ ରହିଲି। ଥାରେ ମା।
ହଉ ହଉ।
ଧନ୍ୟବାଦ୍ କଥା ହେଇ ସାରି ଖୁସି ଲାଗିଲା।